ନମସ୍କାର। ହ ସାର୍ ନମସ୍କାର ହ୍ୟାଲୋ।
ହଁ ଆଜ୍ଞା ନମସ୍କାର ଶୁଭ ଅପରାହ୍ନ।
କେମିତି ଅଛନ୍ତି ସାର୍।
ଆଜ୍ଞା ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ବି ଭଲ ଅଛି ସାର୍ ଆଉ କଣ ଖାଇଛନ୍ତି ସାର୍।
ହଁ ସ ସକାଳୁ ତ। ସରିଛି ତଥାପି ଏବେ ଫୁଟପାଥ ରେ ରାସ୍ତା କଡକୁ ଯାଇକି କିଛି। ତେଲଛଣା ଜିନିଷ ଏଇ ବର୍ଷା ପାଗକୁ ଦେଖିକି ବରା ସିଙ୍ଗିଡା। ତା ସହିତ ଟିକେ ଚଟଣି। ଏମିତି ସବୁ ଏବେ ଗୋଟେ ବ୍ୟବସ୍। ସ୍ତା କରା ହେଇଥିଲା ତାକୁ ଖାଇ ଦେଇଛୁ ଆଉ।
କଣ କରୁଛନ୍ତି ଏବେ।
କଣ କହିଲେ ଆଜ୍ଞା।
ଏବେ କଣ କରୁଛନ୍ତି ସାର୍।
ଏବେ ଆପଣଙ୍କ ସହ ହିଁ କଥା ହଉଚି ତ କିଛି କରୁନଥିଲି ଆଉ ଜଷ୍ଟ। ଏମିତି ଫ୍ରି ଅଛି।
ହୁଁ।
ତ କୁହନ୍ତୁ ଏଇ ବର୍ଷା ଋତୁରେ ସବୁ କଣ କଣ କଣ ପର୍ବପର୍ବାଣୀ ଅଛି ମୋ ଜାଣିବାରେ ତ ଗୋଟିଏ ରଥଯାତ୍ରା। ଆମର ବିଶ୍ଵ ପ୍ରସିଦ୍ଧ।
ପର୍ବପର୍ବାଣ ସ ପର୍ବପର୍ବାଣୀ ବିଷୟରେ କଣ? କହିବି ଆମର ଓଡିଶାର ପର୍ବ ପର୍ବାଣି। ପାଳନ ଅତ୍ୟନ୍ତ ମାନେ ରଙ୍ଗୀନ। ଆଧ୍ୟାତ୍ମିକ ସାମାଜିକ ଭାବରେ। ପୁରା ନା କଣ କହୁଛନ୍ତି?
ଆପଣଙ୍କ କଥା ଟିକେ ସ୍ପଷ୍ଟ ଶୁଭୁ ନାହିଁ ମତେ। ହାଲୋ।
ହାଲୋ।
ହଁ ଟିକେ ଫକାଅଁ ହସ। ଆପଣଙ୍କ କଥାଟା ଶୁଣି ପାରୁନଥିଲେ ଏତେ ଶୁଭୁଚି ଠିକ ଅଛି କୁହନ୍ତୁ?
ହୁଁ ଓଡିଶାରେ ସବୁଠୁ ପ୍ରସିଦ୍ଧ ପର୍ବ ହେଉଛି ରଥଯାତ୍ରା ଆପଣ ଯେମତି କହିଲେ?
ଆଜ୍ଞା।
ଏହି ପର୍ବରେ ସାର୍ ପୁରୀରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମହା ରଥଯାତ୍ରା ହୁଏ ଯାହା ସମଗ୍ର ବିଶ୍ଵରେ ପ୍ରସିଦ୍ଧ। ଏହା ଛଡା ଏହା ଛଡା ଆମ ଓଡିଶାରେ ଅ ଏଇ ଯୋଉ ଦୁର୍ଗା ପୂଜ ଉମ୍ ମାନେ ଦୁର୍ଗା ପୂଜା ମଧ୍ୟ ଅତ୍ୟନ୍ତ ଆଡମ୍ବର ସହ ପାଳନ କରାଯାଏ। ଆପଣ ତ ଜାଣିଥିବେ?
ହଁ ହଁ।
ମଣ୍ଡପ ଗୁଡିକ ଦେଖିବାକୁ ବହୁତ ଲୋକ ଉଁ ମାନେ ଭିଡ କରିଥାନ୍ତି। ଏବଂ ମା ଦୁର୍ଗାଙ୍କୁ ପୂଜା କରାଯାଏ ସେଇଠି।
ଆଜ୍ଞା! ଆଜ୍ଞା।
ଏବଂ ଆମର ଏଇ ଯୋଉ
ହଉ।
ଆ ମ ମକର ସଂକ୍ରାନ୍ତି ଆଉ ରଜ ପର୍ବ। ଏବ ଏବେ ତ ରଜ ପର୍ବ ଆମର ଗଲା। ପଣା ସଂକ୍ରାନ୍ତି ଆଉ ଛଟ ପୂଜା ଆଦି ମାନେ ଆମର ଭରପୁର ହେଇକି ରହିଚି। ଓଡିଶାରେ।
ଆଜ୍ଞା।
ମାନେ ଆ ଆ ମାନେ ଆମର ଯେତିକି ଆଦି ଛୋଟ ଛୋଟ ପର୍ବପର୍ବାଣି ମାନେ ଆମର ଓଡିଶାରେ ଉତ୍ସହାତ ଉଚାହର ସହିତ ପାଳନ କରାଯାଏ। ଆଉ ଆମର ରଜ ପର୍ବଟି ଯୋଉଟା କି ଝିଅ ମାନଙ୍କର ପର୍ବ। ରଜ ପର୍ବଟି ବିଶେଷ କରି ଝିଅ ମାନଙ୍କର ପାଇଁ। ମାନେ ପୁରା ଖୁସିର ପର୍ବ ହୋଇଥାଏ ଯୋଉଁଠାରେ ଝୁଲା ଖେଳ ନୂଆ ଶାଢୀ ପିନ୍ଧିବା ଓ ଭିନ୍ନ ମିଠା ଖାଦ୍ୟ ରହେ ଘର ଲୋକମାନେ ମାନେ ଆମ ପାଇଁ ପିଠା ପଣା କରିକି ନୂଆ ବସ୍ତ୍ର ଆଣି ଦେଇକି ଆମ ପାଇଁ କଦଳୀ ପତ୍ରରେ ଆମର ଚପଲ ବନେଇ ଦେଇକି ଝିଅ ମାନଙ୍କ ପାଇଁ ଏ ଏଇଟା ବୋହୁତ ଖୁସିର ଦିନ ହେଇଥାଏ। ଗୋଟେ ବର୍ଷକୁ ଥରେ ଆସେ ଏଇ ରଜ ପର୍ବ ଟା।
ହଁ ହଁ ହଁ।
ଆଜ୍ଞା
ବାସ୍ତବରେ ଏତେ ସବୁ ହୁଏ ନା ତମର ସେପଟେ।
ଆଜ୍ଞା ଆଜ୍ଞା ନିହାତି ହୁଏ ସାର୍।
ମୁଁ ଜାଣିନି କାଇଁକି ଅ ଉ ମୁଁ ଆଜି ପ୍ରଥମତଃ ଯେତେବେଳେ ଶୁଣିଲି ମୁଁ ଏତିକି ଜାଣିଥିଲି ହଁ ଝିଅ ମାନେ ଦୋଳି ଖେଳିବେ ଆଉ ଆମେ ବି ସେଥିରେ ସାମିଲ ରହୁ।
ଆଜ୍ଞା ଏଇଟା ଭାଇ ମାନେ ଆମର ଦୋଳି ପକେଇ ଦେବେ ଆମର ଭାଇ ମାନେ ଦୋଳି ପକେଇଦେବେ ଆମ ପାଇଁ ସେଇ ଯୋଉ କଦଳୀ ଗଛର ସେଇ ଉଁ ସେଇଟା କଣ ମୂଳ ନା କଣ କୁହାଯାଏ ସେ ସେଟା ଆମ ଆମ ପାଇଁ ଚପଲ ବନାହୁଏ ଆମ ପାଇଁ ସେଥିରେ ଚ ଆଜ୍ଞା ଆଜ୍ଞା ଚପଲ ବନାହୁଏ ଆମ ପାଇଁ। ଆଉରି ଆମ ପାଇଁ ପିଠା ପଣା ଖିରି ଆମର ମା ବନେଇ ଦେଇଥାନ୍ତି। ପାନ ପାନଗୁଆ ସବୁ ଯେ ଏତିକି ସବୁ ଜିନିଷ ଆଉ ଆମ ପାଇଁ ନୂଆ ବସ୍ତ୍ର କିଣା ହୁଏ। ଆମେ ଖାଲି ପାଦରେ ସେଦିନ ମାଟିରେ ଆମେ କେବେ ଚାଲୁନା। ରଜ ରଜପର୍ବ ତିନିଦିନ। ବହୁତ କିଛି ଅଛି ସାର୍।
ଆଜ୍ଞା ଆଜ୍ଞା ବହୁତ ଗୁନେ ଶୁଣିବାକୁ ଭଲ ଲାଗୁଛି ମୁଁ ତ ଦେଖିନି ଏତିକି କରିନି ଆଉ।
ଆଜ୍ଞା। ବହୁତକିଛି ଅଛି ଏମିତି
ଆଚ୍ଛା ଆଚ୍ଛା ଆଚ୍ଛା ବହୁତ ବଢିଆ ତାହେଲେ ମତେ ତ ଲାଗୁଛି ଆରଥରକୁ ଆ ନିହାତି ସେଇଭଳିଆ ମୁଁ ହେଲେ କରିବି।
ସାର୍ ଆପଣଙ୍କର ଯଦି ବଡ ଭଉଣୀ ହଉ, ବା ସାନ ଭଉଣୀ ହଉ। ଆପଣଙ୍କର ଯଦି କିଏଅଛି ଭଉଣୀ ତ ସେମାନଙ୍କ ପାଇଁ ଏଇସବୁ ନିହାତି କରିବେ ସେମାନେ ବି ବହୁତ ଖୁସିହେବେ ଆପଣଙ୍କର ଏସବୁ ଦେଖିକି ଯେ ନାଇଁ ମୋ ଭାଇ ମୋ ପାଇଁ ଏତେ ସବୁ କରୁଛନ୍ତି। ଆପଣ ଯଦି ଜାଣିନାହାନ୍ତି ତ ଆପଣଙ୍କର ଭଉଣୀ ମାନେ ବି ଏଇସବୁ ଜିନଷ ଜାଣିିନଥିବେ ଠିକ୍ ସେ। ତ ଆପଣ ଏ ସବୁ ଯଦି ସେମାନଙ୍କ ପାଇଁ କରିବେ ତ ସେମାନେ ବି ବହୁତ ଖୁସି ହେବେ ନା।
ନିଶ୍ଚିତ ନିଶ୍ଚିତ ଆଜ୍ଞା।
ଆଜ୍ଞା।
ବହୁତ ବଢିଆ କହିଲେ ଆଉ ମୁଁ ଜାଣିନଥିଲି। ଜାଣିକି ବି ଖୁସି ଲାଗିଲା। ଆଉ
ହୁଁ।
ନିଶ୍ଚିତ ଭାବରେ ମୁଁ ବି କରିବା ପାଇଁ ଏବେ ଆଗକୁ ଯୋଉ ଆରବର୍ଷ ବି ହବକି ରଜଟା ନିହାତି ଭାବରେ ଏକପ୍ରକାର ସତନ୍ତ ନ୍ତ୍ର ଭାବେ ପାଳନ କରିବାକୁ ଚେଷ୍ଟା କରିବି।
ବ ପୂଜା ହୁଏ ସ୍ଵରସ୍ଵତୀ ପୂଜା ହୁଏ। ଓଡିଶା ଏକ ସଂସ ମାନେ ଏଇ ଯୋଉ ସଂସ୍କୃତିମୟ ରାଜ୍ୟ ଅଟେ ସାର୍। ପୁରା ସଂସ୍କୃତିରେ ଆମ ରାଜ୍ୟଟା ପୁରା ଭରିପୂର୍ଣ ଆମର ଓଡିଶା ଟା।
ଆଜ୍ଞା ଆଜ୍ଞା।
ଏଠାରେ ବହୁତ ପ୍ରକାରର ପର୍ବପର୍ବାଣିୀ ପାଳନ କରାଯାଏ। ପର୍ବ ଗୁଡିକ ଲୋକମାନଙ୍କୁ ଆନନ୍ଦ ଦିଏ। ସବୁ ଲୋକମାନେ ତାର ଆନନ୍ଦ ନିଅନ୍ତି।
ଆଚ୍ଛା ଆଚ୍ଛା। ତ ପର୍ବ ମୁଖ୍ୟତଃ ପର୍ବପର୍ବାଣି। ର ବିଶେଷତ୍ୱ ଯାହାକି ଆମକୁ ମାନେ ସ୍ଵତନ୍ତ୍ର କଣ ଲାଗେ ତମକୁ? ଭାରତିୟ ପର୍ବପର୍ବାଣିର ମୁଖ୍ୟ
କଟ୍ ହଉଛି ଶୁଭୁନି ଠିକ୍ ସେ?
ଆଚ୍ଛା। ହାଲୋ ଏବେ ଶୁଭୁଛି,?
ନାଇଁ ସାର୍ ଭୟସେ୍ ଟିକେ ଶୁଭୁନି ଆପଣଙ୍କର ଆବାଜ୍ ଟିକେ ଆସୁନି।
ହଁ ଅବଶ୍ୟ ମୋପଟେ ଟିକେ ସମସ୍ୟା ରହୁଛି କାରଣ ବର୍ଷା ଆଜି ସକାଳୁ ଲାଗିରହିଛି ଏମତି ଟିକେ ରହୁଛି ସମସ୍ୟା। ଚଳିବ ଟିକେ ହୁଁ। ଦେଖିବେ ଆଉ।
ଆମର। ଆଜ୍ଞା ଆମର ଓଡିଶାରେ କନ୍ଧମାଳରେ ସାର୍ ସବୁଠୁ ଏ ଇଏ ହଉଛି ଆମର ଦଣ୍ଡ ଯାତ୍ରା।
ଆଚ୍ଛା ଆଚ୍ଛା ଭଲ କଥାଟା କହିଲେ ଯେତେବେଳେ ଆପଣ କନ୍ଧମାଳର ମୁଁ ମଧ୍ୟ କନ୍ଧମାଳର। ତେବେ ଆମର କହିପାରିବେ କି ଆଜ୍ଞା ଆମ କନ୍ଧମାଳର ମୁଖ୍ୟ ପର୍ବଟି କଣ?
ଆମର କନ୍ଧମାଳର ମୁଖ୍ୟ ପର୍ବଟି। ସାର୍ ଏତେ ଠିକ ସେ ତ ଜାଣିନି। ହେଲେ ବି ମୁଁ କହିବା ପାଇଁ ଚେଷ୍ଟା କରିବି।
ନିହାତି ମୁଁ ଶୁଣିବା ପାଇଁ ଚାହିଁବି କୁହନ୍ତୁ?
ହଁ ହାଲୋ।
ହଁ ମୁଁ ଶୁଣି ପାରୁଚି ଆପଣ କୁହନ୍ତୁ ମୁଁ ଶୁଣି ପାରୁଚି।
ଆମର କନ୍ଧମାଳର ଏଇ ଓଡିଶାର ଏକ ଆଦିବାସୀ ପ୍ରଧାନ ଜିଲ୍ଲା ଅଟେ। ଏବଂ ଏହାର ମୁଖ୍ୟ ପର୍ବ ହଉଛି ଆମର ପରମ୍ପରା ଅନୁଯାୟୀ ନୂଆ ଧାନ ଖାଇବା ଉତ୍ସବ।
ଆଚ୍ଛା ଆଚ୍ଛା ତାକୁ କଣ କୁହନ୍ତି ତାର ଗୋଟେ ସ୍ଵତନ୍ତ୍ର ନା ଥିବ ନା?
ଏଇ କୁଷପୁନେଇ ଏମିତି କୁହନ୍ତି ସାର୍। ଆଦିବାସୀ ମାନଙ୍କର ତ ପୁଷୁ ପୁନେଇ।
କୁଶପୁନେଈ?
ଆଜ୍ଞା।
ଆଚ୍ଛା ଆଚ୍ଛା ମୁଁ ଟିକେ ଅଧିକ୍ ତ ଜାଣିବା ପାଇଁ ଚାହିଁବି ଏ ବିଷୟରେ ମୁଁ ତ ସମ୍ପୂର୍ଣ୍ଣ ଜାଣି ନାହିଁ ଆଉ ଆଉ କିଛି ଜାଣିଛନ୍ତି କି ତା ବିଷୟରେ?
ଏଇ ଯୋଉ ଚୈତ୍ର ପର୍ବ ବସନ୍ତ ଋତୁରେ ପାଳନ ହୁଏ। ନାଚ ଗୀତରେ ଭରିଥାଏ ଯୋଉ ତାପରେ ଏଇ ଯୋଉ ଆମର ଦଣ୍ଡ ଯାତ୍ରା ଧାର୍ମିକ ଓ କଠିନ ଆଚାର ଅନୁଷ୍ଟ୍ ସ୍ଥାନ ସହିତ ପାଳନ ହୁଏ ଏଇଟା ଦଣ୍ଡ ଯାତ୍ରା ତ ଶୁଣିଥିବେ।
ଆଜ୍ଞା ନିଶ୍ଚିତ ଆମେ ତ ନିଜେ ବି ଦେଖୁଚୁ ଆମର ଆମ ମାନେ ଅଂଶ ଗ୍ରହଣ ତ ବି କରୁଛନ୍ତି।
ଆଉ ଆମର ଏଇ ଯୋଉ ଦୁର୍ଗା ପୂଜା। ଅନେକ ସ୍ଥାନରେ ଆଡମ୍ବର ସହ ପାଳନ ହୁଏ। ଆଉ ସବୁଠୁ ବଡ ହୋଉଛି ଆମର ରଥଯାତ୍ରା। ଜଗନ୍ନାଥଙ୍କ ପୂଜା ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ। ଆଉ ଏଇ ଯୋଉ ଆମର ଖ୍ରୀଷ୍ଟମାସ। ଖ୍ରୀଷ୍ଟୟ ଲୋକ ମାନଙ୍କ ମୁଖ୍ୟ ପର୍ବ ଭାବେ ବହୁତ ଧୁମ୍ ଧାମ୍ ରେ ପାଳନ ହୁଏ ସେଇଟା ବି।
ଆଜ୍ଞା। ହେଲେ ଆପଣଙ୍କ ପାଇଁ ଖାସ୍ କରିକି ଝିଅ ମାନଙ୍କ ହିସାବରେ ଯଦି ରଜ ପର୍ବକୁ ଟିକେ ଅତି ଆଡମ୍ବର ସହ ପାଳନ କରିଥାନ୍ତି ନୁହେଁ କି? ତ କହିବେ ଆମର ଯଦି ପୁଅ ମାନଙ୍କ ହିସାବରେ କୋଉ ଟା ଆମ ପାଇଁ ମାନେ ଟିକେ ଖାସ୍ ସ୍ଵତନ୍ତ୍ର ଥାଏ ସେମିତି କି ଛି ଧାରଣା ଅଛି?
ଏ ସେମିତି କୁହାଯିବ ତ ମୁଁ ଯଦି କହିବି, ମୁଁ ଯେତିକି ଜାଣିଛି ତ ପୁଅ ମାନଙ୍କ ପାଇଁ ରକ୍ଷାବନ୍ଧନ ହଉଛି ସବୁଠୁ ବଡ ପର୍ବ।
ଆଚ୍ଛା, ଆଚ୍ଛା।
ମୁଁ ଯେତିକି ଜାଣିଛି ଆଉ ମୁଁ ଯେତିକି କହିପାରିବି ରକ୍ଷାବନ୍ଧନ ମାନେ ରାକ୍ଷୀ ପୂର୍ଣ୍ଣିମା ଟା ହଉଛି ପୁଅ ମାନଙ୍କ ପାଇଁ ସବୁଠୁ ବହୁତ ବଡ ପର୍ବ। ଯୋଉଟା କି ତାଙ୍କର ଭଉଣୀମାନେ ସେମାନଙ୍କୁ ରାକ୍ଷୀ ବାନ୍ଧନ୍ତି। ଆଉ ସେଇ ଦିନ ହଉଛି ଭାଇ ମାନଙ୍କର ଆମର ଦିନ ମାନେ ସେଇ ଦିନଟାରେ ନିଜର ଭାଇ ଯଦି ପାଖରେ ନଥିବ, ତାଠୁ ବଡ କଷ୍ଟ ଆଉ କିଛି ବି ନୁହଁ।
ହେ ଭଗବାନ, ଭଲ କଥା ଟା ଗୋଟେ କହିଲେ।
ଆଜ୍ଞା କିମ୍ବା ଏବଂ ଦେଖନ୍ତୁ ଏବେ ଆପଣ ଏବେ ବାହାରେ ରହୁଛନ୍ତି କି ଯାହାବି ଆପଣଙ୍କର ଭଉଣୀ ଯଦି ପାଖରେ ନଥିବ କି ରାକ୍ଷୀ ପୂର୍ଣ୍ଣିମାରେ କିଛି ଯଦି ଆପଣଙ୍କର ଅ ପଢା ପଢି ପରୀକ୍ଷା ଥିବ କି ଯାହାବି ଯଦି ଆପଣ ଘରକୁ ଯାଇପାରି ଆପଣଙ୍କ ଭଉଣୀ ଯଦି ରାକ୍ଷୀ ପୂର୍ଣ୍ଣିମା ଦିନ ଆପଣଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବନି, ଆପଣଙ୍କୁ ବି ବହୁତ କଷ୍ଟ ହବ। ଆପଣଙ୍କ ଭଉଣୀକୁ ବି ବହୁତ କଷ୍ଟ ହବ। କଷ୍ଟ ହବ ସେଇ ଦିନଟା। ସେଇ ଦିନଟା ସବୁବେଳେ ଭାଇ ଭଉଣୀ ପାଖରେ ଥିଲେ ହିଁ ବହୁତ୍ ଖୁସି ଲାଗେ।
ନିଶ୍ଚିତ ଭାବେ।
ମୁଁ କହିବି ଯେ ଆଉ ଏଇଟା କେବଳ ପୁଅ ମାନଙ୍କ ପାଇଁ ନାଇଁ ଝିଅ ମାନଙ୍କ ପାଇଁ ବି ରାକ୍ଷୀ ପୂର୍ଣ୍ଣିମା ଟା ହଉଛି, ଗୋଟେ ବହୁତ ବଡ ଦିନଟେ।
ଆଜ୍ଞା
ହୁଁ ହୁଁ ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ସାର୍, ରଖୁଛି।
ଧନ୍ୟବାଦ ଆପଣଙ୍କୁ ମଧ୍ୟ।